ହଁ କହ ।
ହ୍ୟାଲୋ।
ହଁ କଣ କହୁଥିଲୁ?
କଣ ପାଇଁ କାଟିଦେଲୁ?
କଲ୍ ଆସିଲା ବୋଲି ।
ହୁଁ ହୁଁ।
ଓ ଅଛି ଏଠିକା ଆନ୍ଧ୍ରା ବି ଇ ଡି କହିଁ ବନ୍ଦ ହେଲା?
ବନ୍ଦ ତ କରିଦେଲା ଆଉ ବନ୍ଦ କଲେ ବୋଧେ ନା କରିିବେ ନା କଣ ହେ
କରିନୁ? ସେଲ ଯୋ ମାନେ ଘରେ ଅଛନ୍ତି ।
ହଁ ଆର ବର୍ଷଠୁ ବଧେ କରିଦେବେ ଆଉ ।
ହଁ ଏଥର । ଜଣେଇ ଦେଇଥିବ ସେମାନଙ୍କ ସରିଲେ ହିଁ କରିବେ ନା?
ହୁଁ । ଏବେ କଣ ଅସୁବିଧା ହବ କହିଲୁ? ବନ୍ଦ ଯଦି ବନ୍ଦ ହେଇଯିବ ଜବ ଫବ ପକେଇଲେ ଏତେ ଦେଖିବେନି ଆଉ । ନାଇଁ ଏରା ଇଏ କର । ଜିବଲ ବେ।
ଉଃ ହଁ । ହଉ। କଣ ଆଉ ଘରେ କଣ କରୁଛନ୍ତି ସବୁ ତ ଦିଦି। ହୁଁ।
ମାଛ ଭାଜ ।
କୁହା। ଛୋଟ ନା ବଡ ମାଛ।
ବଡ଼।
ଆଉ କେତେ ବଢିଆ। ଭଜା ନା ତରକାରୀ ନା ବେସ ସରବରିଆ।
ତରକାରୀ। ଆମର କେବେ ବେଶଵର କରା ହଉନି ବ। କ ମାଛ। ତରକାର ହଁ କରିଥାଉଛ। ଆଗରୁ ହୁଁ। ତରକାରୀ ହିଁ କରୁଛୁ ନା।
ହୁଁ ହୁଁ। ମା ବାପ ଗାଁ ରେ।
ହଁ।
ଆଉ ତୋ ଭାଇ ବଡ।
ଅଛି।
ହଲୋ ଭାଇ।
ଅଛି।
ଏଇଠି ହିଁ ରହୁଛି ନାଇଁ କି ଗୁଲୁ।
ହୁଁ।
ଗଭର୍ମେଣ୍ଟ କଲେଜ।
ନା ହାଲୋ। ଟିକା ଅଲି।
ଓହୋ।
ହୁଁ ଯାଉଚି ତ ଅଛି ଆଉ। ନାଇଁ ତ ଯାଇନି ଏବେ। ଟ୍ୟୁସନ୍ ଯାଉଛି ତ।
ଆ ଆଛା ଚାଲିଛି ଏସ୍କେ ତାହେଲେ।
ହଁ ହଁ।
ଉ ହୁଁ। ନଡ଼ିିଆ ବାବା ରିଟାୟାର୍ଡ ହେଲେଣି କି ମ? ନା ନାଇଁ।
ନାଇଁ ନା ଆହୁରି ଅଛି ଆମର ପାଞ୍ଚ ବୋଧେ ଛବିଶ ହେଲା ନା। ଆମର ଏତିରିଶା ଉସ୍କେ ବାଦ ଗାଁଓ ଚଲେ ଯାଉଙ୍ଗି।
ହଁ ଏଇଠି କ୍ୱାଟର ଆଉ ମିଳିବନି ନାଇ କି?
ହୁଁ।
ଓ ହୋ।
ଫୁଲବାଣୀ ଆସିଲେ ମାର୍କେଟ ମାର୍କେଟ ରୁ ପଳେଇବା ଘରକୁ ପଳେଇବାକୁ ହବ।
ହେଲେ ପାଞ୍ଚ ବର୍ଷ ତୁ ଏବେ ମାତ୍ର ଅଛୁ ଏଠି
ହୁଁ।
ପାଞ୍ଚ ବର୍ଷରେ କିଛି ଜଫପ୍ ଲଗେଇଦ ଗଲା ଉଡିି ଯିବ ଆଉ । କୁଆଡେ ଗାଁକୁ ଯିବାକୁ ପଡିବନି ।
ଗାଁକୁ ଯିବାକୁ ଇଛା ନାହିଁ । ମାନେ ବେଶି ଦିନ ଗାଁରେ ରହିଗଲେ କେମତି ଗୋଟେ ଲାଗୁ। ବଜାଣିଛୁ।
ହୁଁ ହୁଁ । ତାପରେ ଭାଇ ଭଉଣୀ ସବୁଠ ରହି ଛୋଟ ରୁ ରହି ଗଲଣି କେତେ ପୁରା ଏବେ ଯାଏ ଅଛ ଆଉ ବଡ ହେଲଣି । ଛୋଟ ରୁ ବଡ ହେଇଠି ହେଇଛ । ଆଉ କଣ ଜାଣିବ କାହାକୁ । ହୁଁ ଯିବା ଆସିବା ଠିକ ଅଛି । ମଝିରେ ମଝିରେ କିନ୍ତୁ । ତୁ ଡେଲି ଯାଇକି ରହିବାଟା । ଠିକ ନୁହଁ।
ହୁଁ ଗହଳି ଗହଳି ହଉଛି । କିଛି ଭଲ ଲାଗୁଛି। ଯେ ବେଶୀ ଦିନ ହେଇଗଲେ ରକ୍ତ ଲାଗୁଛି ଆମେ ବେଶୀ ଖାଲି ବୁଝୁନା ଏଇଥି ପାଇଁ।
ଶନ୍ୟଲା ଆଉ କଣ ରୋଷେଇ ମାଛକୁ ଭାତ?
ହୁଁ।
ତୋ ଇଛା। ଏଡିଆ ଆଉ କଣ ଖବର କହ? କାଲି ରଶ୍ମି ପ୍ରଧାନ କଲ କରିଥିଲା ଶୀତଳ ରେଜଲ୍ଟ ବାହାରିଲା ନା କଣ? ନା ନା ବାହାରିନି ତ ନା କହୁଥିଲେ ବୋଲି କିଏ କହିଲା ଆମେ ବାହାରିଥିଲେ ଆମେ ଆଗ ଜାଣିଥାନ୍ତୁ କିଏ ନହେଲେ ଶୀତଲ ଆଗ କହିଥାନ୍ତା। ନା କହୁଥିଲେ ତ ପଚାରିଲି ଜାଣିଥିବ କାଳେ ନାଇଁ ବାହାରନି ବାହାରିଲେ ଜଣେଇବୁ ବୋଲି କହିଲେ ସିଏ ବି କିିଚିଲ ସଠି ରଶ୍ମି ହୁଁ।
ୁର ନା କୋଡି କରିଦେଇଥିଲେ ନାଉ
ହଁ ହଉ କଣ କହିଲା? ଆ
ହୁଁ?
କଣ କହିଲା?
କଣ ଏମିତି କା ଭଲ ଅଛୁ କଣ ବୋଲି?
ଫୋଟୋ ଗୋଟେ ଦେଇଥିଲା ତ ହଁ। ଫୋଟୋ ଗୋଟେ ଦେଇଥିଲା ତ ଷ୍ଟାଟ୍ରସ।
ହଁ ଗାଁ ରେ ଅଛି ନା ଏଇଠି ଅଛି ସେ?
ଗାଁ ରେ ଅଛି ତାଙ୍କ ଗାଁ ରେ ଇଆଡେ ନେଟୱାର୍କ ପାଉନି କିଛି ନାହିଁ।
ଓ ହୋ ହୋ।
ହ ଗୋଟେ ଜାଗାରୁ ପାଉଁଜି ପୁଣି
ଆଉ ଇଏ କଣ ରାଜେସ୍ କଲ କରନି।
ହଁ କରର୍ଥିଲଥିଲାଣ୍ଡ କାଲି ନା କୋଉ ଦିନ କଥା ହେଇଛ?
ଓ ହୋ। ଆଉ ତାର।
ହେଇଯିବ ଆଉ କଣ କଲେ ହବ? ପଚାରିଥାଉଛି କଣ କଲେ ହବ।
କଣ କଲେ ହବ? ମାନେ
ନା କରିବି ନା ଛାଡିଦେବି ବୋଲି କହୁଥିଲା।
ହୁଁ କରିବୁ। ତ ଛାଡ଼ିଦବୁ କାଲେ । ପାଇଛୁ ଛାଡ଼ି ତୁ କହିଁକି? କରିଦବୁ ଗଲେ ଆରାମରେ ପାଇଯିବ। ଆଉ ହ୍ୟାଲୋ।
ହଁ କହ।
ହ୍ୟାଲୋ ଅଛୁତ ହୁଁ। ଆଉ କଣ ଆଉ? ଆଜି ରୋହିତର ବାର୍ଡେ ଉଇସ୍ କଲୁ।
ହଁ ମେସେଚ କରିଦେଇଚି।
ହୁଁ ହଁ ତ
ହଁ।
ଗଲାଥର କରମଙ୍ଗା ଆଣିଥିଲୁ ନା କଲେଜରେ ଖାଇଥିଲେ ମନେ ଅଛି।
ହଁ
ପାଣି ଦେଇଥିଲୁ ନେଇ ଯାଇଥିଲି ପୁରା ପିସ୍ ପିସ୍ ଖରିକି। ସାରଲେ ହବନି। ସାର ପଢଉଥିଲେ ତଥାବି ଖାଉଥିଲୁ।
ମୁ ପୁରା।
ଓହୋ।
ଶୋଇ ବି ପଡୁଥିଲୁ କ୍ଲାସରେ। ହୁଁ।
ହ ହଁ। ଏବେ ଆଉ କିଏ ନୂଆ ଆସିଲେ କେଜାଣି ମୁତ ସେଇୟା କଥା ଶୁଣିଲି।
ହଉ ପିଜି ପିଜି କଲେ ଯିବ ଆଉ।
ଦେଖଉନ ।
ଲତା କହୁଥିଲା ହବ ଆଉ। ଯେହେଲେ ପଳେଇବେ ବୋଲି କହୁଥିଲେ। ପିଜି ହେଲେ ପଳେଇ ବୋଲି କହୁଥିଲା।
ହଁ କଲକରିଥିଲା ତୋତେଆଉ
ନାଇଁ ସେଦିନ ଯାହା ଦେଖିଥିଲିତି କଥା ହେଇଥିଲି ।
କଣ ଦେଖିଥିଲୁ ଲ ତାଙ୍କ ସାହିରେ। ହ ହ ହୁ କଥା ହେଲା।
ହଁ।
ହିଁ ପ୍ରପର ଘର କାମ କରୁଛି ପୁରା ଆଉ। ଜିଲ ଖାଉଛି। ତ ଦିଦି ଲାଇବ୍ରେରୀ ଯାଇନାହାନ୍ତି କି?
ନାଇଁ ଅଛି ଘରେ।
ଯିବି ମୁଁ ଆଜି ଛୁ । ପିଆଜି ଶୁକ୍ରବାର। । ଭୁଲି ଆଛି। ହୁଁ। ପ୍ରିୟଙ୍କା ର ଘର ବନେଇ ଦଉଛନ୍ତି ଏବେ।
ହଁ ବନେଇ ସାରିଲେ?
ବନା ଚାଲିଛି ତଳଟା ତଠ ସରିଗଲାଣି ଆହୁରି ବଢେଇବେ ଆହୁରି ଉପର ଚାଲିଛି ଏବେ ଚାଲଛି ଉପରଡ କରୁ ବହୁତ ଡୀ ଜାନ ବିରିଣୀ ଦେଇକି କରୁଛନ୍ତି। ହେଲା ଆଉ କଣ କରେ କହିଲୁ ତା ବାପା ତାର ସବୁ ପଇସା।
ହଁଅ-ଅ-ଅ
ଦିଟା।
ଆଉ ତାଙ୍କ ମା। କୋଉଠି ଅଛନ୍ତି।
ଜେଜେମା ନା ମମି?
ମମି ନା ଜେଜେମା।
ମମିଲା।
କେନି ସେଇଠି ଆଉ ଥିବ କୋଉଠି ଗୋଟେ, ସିଏ ଆଉ ଜାଣିଛି କି ତା କଥା। ସିଏ ଜାଣୁନି।
ହଁ।
ତା ଜେଜେମା ବି ତା ଜେଜେମା ଭଲ ଅଛନ୍ତି ବହୁତ ବର୍ଷ କେତେ ବର୍ଷ ହବଣି ଯେ, କହୁଥିଲା ଅଛନ୍ତି ଷ୍ଟ୍ରଙ୍ଗ୍ ସବୁ କରୁଛନ୍ତି କରିପାରୁଛନ୍ତି ବୋଲି କହୁଥିଲା। କରୁଛନ୍ତି।
ଓକେ। ଏଡେ ଏଡେ ହେଇଛନ୍ତି ମ ଏମାନେ ତ ଏବେ।
ହୁଁ ଉଁ-ଉଁ ହେଲା ଯେ ତାଙ୍କେ କେବେର କହୁନ? ଜେଜେମା। ଛୋଟରୁ ପାଳି ପୋଷି ଅଛନ୍ତି ଆଜିକା ଛୋଟରୁ ପାଳି ପୋଷି ରହିଛନ୍ତି। ରଖିଛନ୍ ଏଇ ଆଉ କଣ।
ତ
କଣ ଠକ ଠକ କରୁଚଲ? ଏଁ
ଅଦା ରସୁଣ କୁଟା ହଉଚି।
ଆଚଛା। ମାଛଟେ ହବ ହଉ ଆଉ ରଖୁଛି ହେଲା।
ହଁ- ହଁ -ହଁ ଠି ଅଛି, ହଁ।